ହ୍ୟାଲୋ।
ହ୍ୟାଲୋ।
ମୋ ସାଉଣ୍ଡ ଶୁଭୁଛି ତମକୁ?
ହଁ ଶୁବୁଛି।
ଆଉଯେ କଣ କରୁଛନ୍ତି ଏବେ?
ବସିଛି। ଆପଣ କଣ କରୁଛନ୍ତି?
ହଁ ମୁଁ ବି ବସିଛି। ତ ଚାଲ ଆମେ ଆମ ଟପିକି ଉପରେ କଥା ହେବା ତାହେଲେ।
ହଁ ଚାଲ।
ତ ଆପଣଙ୍କୁ କେଉଁ କେଉଁ ଜାଗା ବୁଲିବାକୁ ଭଲ ଲାଗେ?
ମୋତେ ବେସିକାଲି ବିଚ୍ ଏରିଆ ଭଲ ଲାଗେ। ଆଉ ଆଉ ଏମିତି ମତେ ବିଚ୍ ଆଉ ଲେକ୍ ଭଲ ଲାଗେ ଆପଣଙ୍କୁ?
ମୋତେ ବି ସି ବିଚ୍ ଟିକେ ଭଲ ଲାଗେ ଆଉ ବାକି ତୀର୍ଥ ସ୍ଥାନ ଆଉ ତା ବି ଛୋଟ ଛୋଟ ଯାତ୍ରା ପଡ଼ ପାଇଁ ଜାଣିଛନ୍ତି।
ହଁ ପଡ଼ିୁଛି ମିନି ବଜାର।
ହୁଁ ସେଗୁଡା ଟିକେ ଅଧିକ ଭଲ ଲାଗେ। କାରଣ ସେଠି ସବୁ ଜିନିଷ କମ୍ ସମୟ ରେ କମ୍ ଦାମରେ ମିଳେ। ଆଉ ବାକି ଭଲ ବି ଲାଗେ ଜିନିଷ ଯାକ।
ହଁ।
ସେ ଜାଗା ଯାକ ଗଲେ କଣ ଯେ ମାନେ କିଛି କିଛି ଛୋଟ ଛୋଟ ଜିନିଷ କିଣିଲେ ବି ଗୋଟେ ଅଲଗା ପ୍ରକାର ମୁହଁରୁ ଖୁସି ଥାଏ ତ ସେଥିପାଇଁ ମତେ ସେ ଜାଗା ଯାଇ ଟିକେ ଭଲ ଲାଗେ। ତାପରେ ସେ ଜାଗାରେ ଦୋଳି ଫୋଳି ସବୁକିଛି ଥାଏ।
ହଁ।
ସେଥିପାଇଁ ମତେ ସେ ଜାଗା ଜାଗା
ଦୋଳି ମାନେ ରାମଦୋଳି। ଆଉ ସେ ଯେଉଁ ସତ୍ୟସଙ୍ଗ ସେ ସବୁ।
ହଁ ଏଇ ସବୁ ଟିକେ ଭଲ ଲାଗେ ମତେ।
ଆଚ୍ଛା।
ତ ଆପଣ କୁ ସି ବିଚ୍ ରେ କଣ କଣ ଭଲ ଲାଗେ?
ମୋତେ ସି ବିଚ୍ ରେ ଖାଇବା ପାଇଁ ଭଲ ଲାଗେ ପ ତାପରେ ପବନରେ ବୁଲିବା ପାଇଁ ଭଲ ଲାଗେ ସମୁଦ୍ରରେ। ଏ ମାନେ ଖେଳିବାକୁ ଭଲ ଲାଗେ ମତେ ଭଲ ଲାଗେ। ପ୍ରାୟତ ତମକୁ? ହଁ ଗାଧୋଇଲି ଲହ ଲହରୀ ସହିତ ଡେଇଛି।
ଉମ୍ ମୁଏଇଟା ଭଲ ଲାଗେ ବଟ୍ ଲୁଣିଆ ପାଣି ନା ସେଥିପାଇଁ ଦେହରେ ଟିକଏ ଇନଫେକ୍ସନ୍ ହୋଇଯାଏ କେବେ କେବେ। ସି ବିଚ୍ ରେ କଣ କଣ ଖାଇଛନ୍ତି?
ସି ବିଚରେ ଖାଇଛି ନନଭେଜ ଖାଇଛି। ଏଇ ସି ବିଚ୍ ରେ ଯୋଉ ନନଭେଜ ଯାକ କରୁଛନ୍ତି। ମାଛ, ପାମ୍ପଲେଟ ସେ ସବୁ। ବହୁତ ଭଲ ଲାଗେ ସେଇ ଯାକ। ବଟ୍ ତା ଚାହିଦା ଅଧିକ ହହହ। ସେତେ ବି ଖାସ ଲାଗେନି ଯଦି ଆମେ, ହଁ ଭଲ ଲାଗେ।
ସେଇଥିପାଇଁ ତ ପେମେଣ୍ଟ ଟିକେ ଅଧିକ ରହେ। କିନ୍ତୁ ଭଲ୍ ଲାଗେ ସେଗୁଡ଼ା ଜିନିଷ। କଙ୍କଡ଼ା କେବେ ଖାଇଛନ୍ତି?
ହଁ କଙ୍କଡ଼ା ଖାଇଛି। ଭଲ ଲାଗେ କଙ୍କଡ଼ା।
ସେହିଁ ଭଲ ଲାଗେ କିନ୍ତୁ ସେଇଟା କଣ ଯେ ଉପରଟା ତାର ହାଡ଼ ମାନେ ସେ ଇଏଟା ରହିଯାଏ ନା। ଖୋଳଟା। ସେଥିପାଇଁ ବେଶୀ ଦମ୍ ବି ତାର।
ହନ -ହନ-ହନ।
ଚିଙ୍ଗୁଡ଼ି ଫ୍ରାଏ, ଚିଙ୍ଗୁଡ଼ି ଫ୍ରାଏ ଭଲ ଲାଗେ ମୋତେ।
ମତେ ତ ଚିଙ୍ଗୁଡ଼ି ତ ମୋର ଫେବରାଇଟ୍। ମାନେ ଚିଙ୍ଗୁଡ଼ି ମୁଁ ଖାଏ।
ହଁନ।
ଚିଙ୍ଗୁଡି ତ ଆସୁଛି ନା, ମାନେ ଏ କୋଉଟା କୋଉ ମିଡିୟମ ର ଚିଙ୍ଗୁଡି।
ହଁ ଗାଁ ମାନଙ୍କୁ ବି ଆସିଥାଏ ବଡ଼ ଗାଁ ମାନଙ୍କର କଣ ଯେ ଅ ସମ୍ ମାନେ ବନ୍ଧୁରୁ କି ବନ୍ଧୁରୁ ତ ଏତେ ଆସେନି। ସମୁଦ୍ରରୁ ହିଁ ଆଣନ୍ତି। ତ ସାମୁଦ୍ରରୁ ଆଣିଲା ବେଳେ ତାଙ୍କେ, ତାଙ୍କର ଗୋଟେ ଗୋଦାମ ଥାଏ। ଯାଉ ଗୋଦାମରେ କି ବ ବରଫରେ ରଖିଥାନ୍ତି ତାଙ୍କେ ତ ସେଇ ଜିନିଷଟା ଟିକେ ଅଲଗା ଲାଗେ। କାରଣ ସେ ବରଫରେ ରହି ରହି ଆସିଥାଏ। ଏଇଟା ଟିକେ ଫ୍ରେଶଟା। ତ ଏଇଟା ହିଁ ଟିକେ ଭଲ ଲାଗେ।
ଯୋଉଟା ମାନେ ସାଙ୍ଗେ ସାଙ୍ଗେ ଧରିକି ଆସା ହେଇଥିବ। ଚିଙ୍ଗୁଡି। କି ମାଛ, ହଁ। ମାନେ ଟେଷ୍ଟି ମାନେ ଅଲଗା ଲେବଲର ହଁ।
ହୁଁମ୍। ଆଉ ବରଫଦିଆ ମାଛ କି ଯାହାବି ବରଫ ଦିଆଟା ଟିକେ, ଟେଷ୍ଟ ଲାଗେନି। ସାମୁଦ୍ରୀ ମିଳୁନି ବୋଲି କିଛି ତ ସେଗୁଡା ଖାଆନ୍ତି ବଟ ସମୁଦ୍ର ସେଡା ହିଁ ଟିକିଏ ଭଲ ଲାଗେ। କାରଣ ସେ ଫ୍ରେସ୍ ଧରି କି ଆଣି କି କିି ଯେତେବେଳେ ରୋଷେଇ କରନ୍ତି ତାରରେ ତାର ତାର ଭଲ ତ ଯେ ଗ୍ୟାସରେ ଯୋଉମାନେ କରନ୍ତି। ତାଠୁ ଭଲ ଚୁଲିରେ।
ହଁ।
ଚୁଲି ର ଖାଦ୍ୟ ଟା ବି ଭଲଗା ପ୍ରକାରର। ତ ସେଇ ଜାଗାରେ ଚୁଲି ରହିପାରେ ନି। ପ୍ରାୟ ଜଣଙ୍କ ସେଟା ସମୁଦ୍ର କୂଳରେ ଦବ।
ସେଠି ଗ୍ୟାସ ସିଂ
ହୁଁ।
ଗୋଟେ ଚୁଲି ରୋଷେଇ କଲେ। ତା ଟେଷ୍ଟ ଅଲଗ ଲେଭଲର।
ହୁଁ, ଚାଟ୍ ଫାଟ ଖାଇଛନ୍ତି ସେଇଠି? ସମୁଦ୍ର କୂଳରେ। ବିଚ୍ ଜାଗାରେ, ଆଇସ୍କ୍ରିମ୍
ହଁ। କିନ୍ତୁ ବିଚ୍ ଜାଗାରେ ଆଇସ୍କ୍ରିମ ଅପେକ୍ଷା ମାନେ ଚାଟ, ଗୁପ୍ ଚୁପ୍ ଏଇ ସବୁ ଭଲ ଲାଗେ କାରଣ ଯେହେତୁ ସେଇଟା ହଁ ଥଣ୍ଡା ଏରିଆ ନା। ତ ସେଠି ଗରମ ଗରମ ଖାଇବାଟା ଭଲ ଲାଗେ। ଯୋଉଠି ମାନେ ଗରମ ଲାଗୁଥିବ ସେଇଠି ଥଣ୍ଡା ଖାଇଲେ ଭଲ ଲାଗିବ।
ଖାଇବାଟା ଭଲଲାଗେ ହଁ।
ହଁ ମତେ ବେଶି ମାନେ ତାର ପବନ ମସ୍ତ ଲାଗେ ଆଉ ଲହରୀ ଆସୁଥିବ ସେଇ ଟାଇମରେ
ଲହ ଲହରୀ ଭାଙ୍ଗିଛନ୍ତି କେବେ?
ହଁ ମାନେ ଭାଙ୍ଗିବାକୁ ତ ଭୟ ଲାଗେ କିନ୍ତୁ ମୁଁ ସେ ପାଖରେ ଯଉ ଠିଆ ହେଇଚି ମାନେ ପାଣି ଠେଲି ଠେଲି ଯେଉଁ ବାଲି ଧରିକି ଆସିକି ଧରିକି ପଳେଇବ ମୁଁ ଭଲ ଲାଗେ।
ହୁଁ ସମୁଦ୍ର ବେଳାରେ ଗୋଟେ ଫେବ୍ରଟ୍ ଫିଲିଙ୍ଗ ହେଉଚିକଣ ଜାଣିଚନ୍ତି? ମାନେ ସେଇ ଜାଗାକୁ ଗଲେ ସବୁ ଟେନସନ୍ ପୁରା ଫ୍ରି ହେଇଯିବ। ଏଇ ଗୋଟେ ଜିନିଷ ମତେ ଭଲ ଲାଗେ ଯେ ସି ବିଚରୁ ଯାଇକିରି ବୁଲିବାଲି ଆସିଚିପରା ମାନେ ସେଠୁ ପୁରା ଏମିତି ଗୋଟେ ଫିଲିଙ୍ଗସ୍ ଆସେ ଯେ ଆମ ଜୀବନରେ ସେମିତି କିଛି ଟେନସନ୍ ହିଁ ନାହିଁ।
ହଁ।
ଏଇ ଜିନିଷଟା ମତେ ଭଲ ଲାଗେ ଯେ ସି ବିଚରେ ଯିବାଗୁଡା ତାପରେ ସି ବି୍ରଚରେ ଗାଧଇବାଟା। ସମସ୍ତଙ୍କ ସହ ମିଶିକିରି ଗାଧେଇବା ଟା ବି ଭଲ ଲାଗେ ଏକେଲାତ ଏତେ ଭଲ ଲାଗେନି। ଅଁ ତ ମିଶିରି ଅଧେବେଳେ ହିଁ ଭଲ ଲାଗେ।
ହଁ ବହୁତ ଭଲ ଲାଗେ।
ତ ପୁରୀ ପୁରୀ ସି ବିଚ୍ କି ଗୋପାଳପୁର ବିଚ୍ ଚନ୍ଦ୍ରଭାଗ ବିଚ୍ ଯାଇଛନ୍ତି କେବେ?
ମୁଁ ତ ପୁରୀ ସି ବିଚ ହି ଯାଇନି। ପୁରୀ ବି ଆଜିଯାଏ ଯାଇନି ବଟ ମୁଁ ଗୋପାଲ ସିବିଚ ଯାଇଚି ଆଉ ବଟେଶ୍ଵର ଯାଇଚି ଆଲେକଶ୍ୱର ଯାଇଚି ତାପରେ ଯାଇଚି ବହୁତ ପିଚ ଯାଇଚି।
ହୁଁ ଏସବୁ ତ ଯାଇନି ମୁଁ ବଟ ପୁରୀ ପୁରୀ ଯାଇଛି ମୁଁ ପୁରୀ ଯାଇଚି ମାନେ ରଥଯାତ୍ରା ଟାଇମ୍ରେ ଏବେ ତ ପାଖେରେ ଆଇଲାଣି ରଥଯାତ୍ର। ତ ସେଇ ଟାଇମରେ ମୁଁ ଯେବେ ବାବାଙ୍କ ସହ ଯାଏ ତ ସେତେବେଳେ ମାନେ ସମସ୍ତେ ତାଙ୍କ ସାଙ୍ଗ ମାନେ ବାବାଙ୍କ ସାଙ୍ଗ ମାନେ ବି ଯାଆନ୍ତି ତ ତାଙ୍କ ଫ୍ୟାମିଲି ଯଉ ନେଇକି ଯାଆନ୍ତି ତ ତାଙ୍କ ଝିଅ ମାନେ କି ପୁଅମାନେ ସେମାନେ ମୋ ସାଙ୍ଗ ଫ୍ରେଣ୍ଡ ହେଇଯାଆନ୍ତି ତ ଆମେ ମି ମିଶିକି ସବୁ ଖେଳୁ ସମୁଦ୍ରରେ ଭଲ ଲାଗେ ଏଇ ଜିନିଷ ଟା। ସଖାଳୁ ଖରାବେଳେ ଟାଇମରେ ଯାଉ ସନ୍ଧ୍ୟାବେଳୁ ଫେରୁ ସେଇ ଟାଇମଟା ମତେ ଟିକେ ଭଲ ଲାଗେ।
ଆଚ୍ଛା। ଆଉ ସିବିଚ ରେ ସି ବିଚର ନେଚୁରାଲ ଲୁକ୍ ଭଲ ଲାଗେ। ଆଉ ସିବିଚରେ ଯଉ ମାନେ
ମାନେ ସିବିଚରେ କେବେ ନୌକାରେ ବସିଛନ୍ତି।
ନୌକା ନା।
ଡଙ୍ଗା ନା। ମୁଁ ଭାବୁଛି ନେଷ୍ଟ ଟାଇମ୍ ଗଲେ ବି ହଁ ଓଟରେ ତ ବସିଛି ବସିଛି ଓଟରେ
ଓଟ ଓଟ ମୁଁ ଦେଖିଚି କିନ୍ତୁ ଓଟରେ ବସିନି।
ହୁଁ ବସିଛିି ମୁଁ ଭଲ ଲାଗେ ବଟ ଅ ସେମାନେ
ମାନେ ସିବିଚର ଯଉ ଏରିଆରେ ଯଉ ଝାଉଁବଣ ଅଛି ସେ ସବୁ ଦେଖିବାକୁ ଭଲ ଲାଗେ ତାପରେ ସେ ଯୋଉ ବାଲିରେ ଯୋଉ ଭଲ ଲାଗେ।
ହୁଁ ପବନ ଟା ତାର ଅଧିକ ଭଲ ଲାଗେ କାରଣ ବଢ଼ିଆନା ସେ ପବନ ଟା ସମୁଦ୍ର ପବନଟା ଯାହାତୁ ତ ସେଥିପାଇଁ ସେ ପବନଟା ହିଁ ଭଲ ଲାଗେ। ଲହଡ଼ିଯାକ ବହୁତ ମାନେ ଯଉ ଧୀରେ ଧୀରେ ଆସୁଚି ଭଲ କିନ୍ତୁ ଜୋରରେ ଯଉ ଗୁଡା ଆସେ ସେଗୁରା ସେ ଘରେ ଭାଙ୍ଗିବା ପାଇଁ ବି ଭଲ ଲାଗେ।
ହଁ। ବହୁତ ଭଲ ଲାଗେ।
ଆଉ କଣ ଭଲ ଲାଗେ ଟ୍ରାଭେଲିଂ କରିବାକୁ ପୁରୀ ମାନେ ସି ବି ଜାଗା ମାନେ
ଅ ସିବିଚି ସିବିଚ୍ ତ ଭଲ ଲାଗେ। ଯେ ଆମର ମାନେ ଟ୍ରାଭେଲିଂ ଏରିଆ ଯେତିକି ଟେମ୍ପଲ୍ ସବୁ ଅଛି। ଆଉ
ହୁଁ।
ହୁଁ ବାକି ଆଉ ମତେ ଏତେ ବି କିଛି ମାନେ ବୁଲିବାକୁ ବାହାରେ ଭଲ ଲାଗେନି। ଯଦି ଫ୍ରେଣ୍ଡସ୍ ମାନେ ମାନଙ୍କ ସହିତ ବୁଲିବେ ତାହାଲେ ଭଲ ଲାଗେ ମତେ ବେଶୀ ଲଙ୍ଗ ମାନେ ଲଙ୍ଗ ପ୍ଲେସ୍କୁ ଯିବାକୁ ଭଲ ଲାଗେ। ପାଖ ପ୍ଲେସ୍କୁ ନେଇକି ହିଁ।
ହଁ ଏଇଟା ପା ଭଲାଗେ। କାରଣ ପାଖରେ ତ କେବେ ବି ଯାଇକି ଦେଖିପାରିବ ହଁ ନା ପାଖରେ ତ କେବେ ବି ଯାଇକି ବୁଲିକି ଆସିପାରେ କିନ୍ତୁ ଦୂର ଜାଗାକୁ ତ ଯାଇପାରିବନି ସେଥିପାଇଁ ପୁରୀରେ ସପିଙ୍ଗ ବି କରିବା ପାଇଁ ପୁରୀରେ ସି ବିଚ୍ ପାଖରେ ସପିଙ୍ଗ କରିବା ପାଇଁ ଭଲ ବି ଜାଗା ଅଛି। ତ ସେଠି କିଛି ବି କିଣିପାରିବ କିନ୍ତୁ ଅଧିକ ରେଟ୍ ସେ ଜାଗାରେ।
ଫେମସ୍ ଫେମସ୍ କଣ?
ହଁ ପୁରୀର ମୁଁ ଗୋଟେ ଅଭଡ଼ା ଆଉ ଗୋଟେ ଚଉଫିଡ଼ି ମେଠନା ଏମିତି କଣ ଗୋଟେ କହୁଚନ୍ତି। ତାକୁ ମନ ନାହିଁ ଭାଟ୍
ଜା ଟାଇପ୍ ର।
ପେଡା ମିଠା ବୋଧ ହଁ ସେମିତି କଣ ଗୋଟେ କହୁଛନ୍ତି ସେ ମିଠା ନାଁ ମଲେ
ହଁ ହଁ ସେ ବୋଧେ ମାନେ ପରସ୍ତ ପରସ୍ତ ହେଇକି ତାର ମିଠାଟା ତ ବାହାରିବ।
ହଁ ବାହାରେ।
ମତେ ସେଇଟା ବେଶୀ ପସନ୍ଦ ଲାଗେ।
ଆଉ ଗୋଟେ ଶଙ୍ଖ ତାର ପୁରୀରୁ ଶଙ୍ଖ ଆଣିଲେ ବୋହୁତ ଭଲ ବାଜେ। ସାଉଣ୍ଡ ହୁଏ ତ ସେଇ ଶଙ୍ଖ ବି ହୁଁ।
ମତେ ବି ଭଲ ଲାଗେ ପୁରୀର।
ସି ବିଚ୍ କୁ ଯାଇକିରି ମାନେ ସନ୍ଧ୍ୟା ଟାଇମରେ ତ ଭଲ ଲାଗେ ପୁରା ମାଇଣ୍ଡ ଫ୍ରେଶ ସନ୍ଧ୍ୟା ଟାଇମ ରେ ହିଁ ଟିକେ ଅଧିକ ଟିକେ ଭଲ ଲାଗେ। ଆଉ ଦିନରେ ତ ହଁ ଠିକ୍ ଅଛି ମଟ ସନ୍ଧ୍ୟା ଟାଇମଟା ଟିକେ ଭଲ ଲାଗେ। ତମକୁ କୋଉ ଟାଇମ ଯିବାକୁ ଭଲଲାଗେ?
ମୋତେ ମର୍ଣ୍ଣିଂ ଟାଇମ୍ ଆଉ ସନ୍ଧ୍ୟା ଟାଇମ୍। ସକାଳେ ସନ୍ଧ୍ୟାରେ। ଭଲ ଲାଗେ ନାଇଟ ମତେ ବେଶୀ ଭଲ ଲାଗେ ନାଇଟ ରେ ବଟ ନାଇଟ ଏରିଆ ଛାଡ଼ନ୍ତିନି ଏତେ ବି ବିଚ ବିଚ୍ କୁ କିନ୍ତୁ ମତେ ନାଇଟ୍ ଏରରେ ମାନେ ଫ୍ରେଣ୍ଡସ୍ ସର୍କଲ ମାନେ
ଫ୍ରେଣ୍ଡ ମାନେ ଯିବାଟା ହଁ ଫ୍ରେଣ୍ଡମାନଙ୍କ ସହ ସିଏ ବି ଯିବାଟେ ବି ଅଲଗା ଟିକେ ରହୁଛି। ତ କେବେ ଯାଇଛନ୍ତି ସାଙ୍ଗମାନଙ୍କ ସହ?
ହଁ ବେଶ ଯାଇଛି ସନ୍ଧ୍ୟା ଟାଇମରେ ଯାଇଛି ରାତିରେ ଆସିଛି। ଯେତେବେଳେ ବ୍ରହ୍ମପୁରରେ ମୁଁ ରହୁଥିଲି ସେତେବେଳେ ମୁଁ ସେମାନଙ୍କ ସହିତ ଯାଉଥିଲି।
ହୁଁ ହୁଁ। ନା ମୁଁ ତ କେବେ ଯାଇନି ମୁଁ ଫ୍ୟାମିଲି ସହ ଯାଇଛି ଦୁବାଟା ଭଲ ବି ଲାଗିଚି ସେଇଠି ଯୋଉ ଫ୍ରେଣ୍ଡ ମାନେ ମିଳିଚନ୍ତି ମତେ। ତ ତାଙ୍କମାନଙ୍କ ସହ ବୋହୁତ ମଜା କରୁଚି ମୁଁ।
ହଁ।
ଠିକ୍ ଅଛି ତାହେଲେ ମୋର ଟାଇମ ବି ହେଇଗଲାଣି।
ହଁ ହଁ।